ହାଲୋ।
ହଁ ଭାଇ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା ଭାଇ, ଭାଇ ମୋ ଭଏସ୍ ଆସୁଚି।
ହଁ ହଁ ଆସୁଚି ଆସୁଚି।
ହଁ ହଁ, ଠିକ୍ ଅଛି, ଆଉ ଭାଇ କେ କଣ କରୁଥିଲେ ଆପଣ?
ନାଇଁ ଭାଇ, ମୁଁ ଏବେ କଣ କି ସନ୍ଧ୍ୟାବେଳେ ଟିକେ ଏ ଗୋଟେ ଆ ପାଖ ବଜାରକୁ ବୁଲି ବାକୁ ଆସିଥିଲି ଆମ ଗାଁର
ଓହୋ, ଆଛା ଆଛା, ଆଉ ପାଗ କେମିତି ସେପଟେ?
ପାଗ ଟିକେ ମାନେ ମେଘୁଆ ନାଇଁ, ତାହାଲେ କୁହନ୍ତି ଶୁଖିଲା ପାଗ, ଆସିଲା
ହଁ ହଁ ହଁ।
ବଜାରର ବାହାରକୁ ଟିକେ ଆସିଛି, କାହିଁକିନା ବଜାର ମଝିରେ ମଝିରେ ମଧ୍ୟରେ ଅନେକ ଗାଡି ଚଳପଚଳ ତାର କଉଠି
ଆଛା, ହଁ ହଁ।
ଏହିପା ସେଥିପାଇଁ ଟିକେ ବାହାରକୁ ପଳେଇ ଆସିଚି।
ହଁ ହଁ।
ଭାଇ ଆପଣ କଣ କ
ହଁ ମୁଁ ତ ଏବେ ଯାଇଥିଲି ବଜାରକୁ ଟିକେ ଆଉ ପରିବା ପରିବା ଟିକେ କିଣାକିଣି କରିକି ଆଣିଲି। ଦେଇକି ଆସିଲି ଏବେ ଆଉ
ଭାଇ କିଛି କିଛି ପରିବା କିଣିଲ?
କଣ କହିଲେ?
କି କି ପରିବା କିଣିଲେ ପଚାରୁ
ରେଟ୍ ତ ଶୁଭାଯାଉନି? ହାଲୋ।
ହାଲୋ।
ହଁ ଭାଇ ହଁ, ଏବେ ଶୁଭା ଯାଉଚି, ହଁ ହଁ ଶୁଭା ଯାଉଚି ଏବେ ଶୁଭା ଯାଉଚି।
ହାଲୋ।
ହଁ ଭାଇ କୁହନ୍ତୁ, ଶୁଭାଯାଉଚି ଏବେ।
ଶୁଭା ଯାଉଚି ତ, ହଁ ଭାଇ ମୁଁ ପଚାରୁଥିଲି କି ଆପଣ କି କି ପରିବା କିଣିକି ଆଣିଲେ ପଚାରୁ
ଅ ହୋ ହୋ। ମୁଁ ଆଣିଲି ଆଉ ସେ ଆଳୁ ଟିକେ ଆଣିଲି ଆଉ ସେ ଫୁଲ କୋବି ପୋଟଳ ଏମିତି ଟିକେ ଟିକେ ଆଣିଲି ଆଉ।
ଓ ଆଳୁ ଫୁଲକୋବି ପୋଟଳ ବା କି ଟିକେ ଟମାଟୋ କି ବାଇଗଣ ଏମତି କଣ ଆଣିଥିବେ ଆଉ? ହଁ, ଆଉ ଭାଇ ଆଳୁ ତ ଆମ ନିତ୍ୟଦିନ ଜୀବନରେ ନିହାତି ଭାବେ ଦରକାର ଆଉ, କାହିଁକି ନା ହା ଆଳୁ କଣ କି, ଆଳୁ କଷା ହେଇପାରିବ, ଆଳୁ ଭଜା ହେଇପାରିବ, ଆଳୁ ବଡି ତରକାରୀ ହେଇ
ତରକାରୀ ହେଇପାରିବ ଆଉ ଆମର ଫୁଲ କୋବି ତ ସେଇଟା ତ ଆହୁରି ବଢିଆ।
ହଁ ଭାଇ। ଫୁ୍ଲୋ ଫୁଲକୋବି କୁ ଆଳୁ ମିଶେଇକି ଭଜା କରିଦିଅନ୍ତୁ, ମାନେ କଣ କି ଅଳ୍ପ ତେଲ ମ ସଲାରେ ଦେହ ପାଇଁ ଭଲ, ଆଉ ପାଟି କୁ ସ୍ୱାଦ ଲାଗିବ।
ହଁ ହଁ ବହୁତ ଭଲ, ତାପରେ ସେଟା ଆମର ପକଡା ପକୋଡା ବି ଛାଣି ହବ।
ଠିକ୍ କଥା ଭାଇ? ଭାଇ ଆଳୁରେ ମୁଁ କେବଳ ଭଜା ଖାଉଚି ତରକାରୀ, ପକୋଡା ଟିକେ ମତେ ଖାସ୍ ପସନ୍ଦ ନାହିଁ, କ ପ କଡା କଣ କି ବେଶ ଟିକେ ତେଲଯୁକ୍ତ ହେଇଯାଉଚି ନା, ବେଶୀ ପ
ହଁ ହଁ ନାଇଁ ସେଇଟା ଠିକ କଥା ଆଞା। ତାପରେ ଏବେ ତେଲ ଜିନିଷ ବି ଦେହ ପ୍ରତି ଟିକେ ଭଲ ନାହିଁ।
ହଁ ଭାଇ ତେଲ ଜିନିଷ କଣ କି ଦେହରେ କୋଲେଷ୍ଟ୍ରୋଲ ମାତ୍ରା ବଢେଇବ ଯାହା ଫଳରେ କଣ ବିଭିନ୍ନ ପ୍ରକାର ଦେହରେ କଣ କିି ପେଟ ରୋଗ ହେଇପାରେ ଚର୍ମ ରୋଗ ହେଇ ଯାହାକି ଅସୁବିଧା ର ସମ୍ମୁଖୀନ କରିବାକୁ ପଡିବ। ଏ କଥା କହିଲାବେଳେ ଆଉ ଆଳୁରେ କଣକି ଅଧିକ କଥା କଣ କି କେବଳ ମଧୁମେହ ରୋଗୀମାନ କୁ ଆଳୁ ଖାଇବାକୁ ଟିକେ ବାରଣ କରାଯାଇଛି, କାହିଁକିନା ଆଲୁରେ ଅତ୍ୟଧିକ ପରିମାଣ ରେ ସର୍କରା ଏବଂ ଗ୍ଲୁ କୋଜ ଥାଏ, ଯାହାକି ଦେହ ପାଇଁ ଭଲ ନୁହଁ ତାହା ମଧୁମେହ ପରିମାଣକୁ କମେଇବା ଜାଗାରେ ବଢେଇ ଦିଏ।
ହଁ ବଢ଼େଇ ଦିଏ ସେଇଟା।
ଆଉ କଣ କି ଭାତ ରୁଟି ହେଲେ ମାନେ କଣ କି ଏସ ରେ ମଧ୍ୟ ସର୍କରା ଜାତୀୟ ପରିମାଣ ଅଧିକ ଥିବାରୁ ତାହା ମତେ ଡକ୍ତର କଣ କି ପରାମର୍ଶ ଦିଅନ୍ତି ମଧୁମେୟ ରୋଗୀ ମାନେ ଏହି ଖାଦ୍ୟକୁ ମାତ୍ରାଧିକ ପରିମାଣରେ ଖାଇପାରିବେ ନାହିଁ।
ହଁ ହଁ ନାଇଁ ସେଟା ଠିକ କଥା ଆ
ହଁ ଏଆପାଇଁ ତା ଜାଗାରେ କଣ କି ଜଣେ ମଧୁମେୟ ରୋଗି ଚାହିଁଲେ କଣ କି ଫୁଲକୋବି ହଉ ପୋଟଳ ହଉ କାକୁଡି ହଉ ବାଇଗଣ ହଉ ହଁ ସାରୁ ହଉ ଯାହାବି ଖାଇପାରିବେ।
ହଁ।
ହେଲେ ଭାଇ ଆମ ନିତ୍ୟ ଦିନ ଜୀବନରେ ଆମ ଓଡିଆ ଲୋକଙ୍କ ପାଇଁ ଚାହେଁ ଯାହାବି ହଉ ସେ ଯେକୌଣସି ରୋଗୀ ର ହେଇଥାଉ ଉଚି କୌଣସି ରୋଗର ଆକ୍ରା ହେଇଥାନ୍ତୁ କି ଯିଏ ବି ହେଇଥାନ୍ତୁ ପଛେ ସେ ନିହାତି ଭାବରେ ଭାତ ଭାତ, ଡାଲି ଏସବୁ ଖାଦ୍ୟ ନ ଛାଡ଼ିକି ରହିପାରିବେନି।
ନିହାତି ନିହାତି ସେଇଟା ତ ଆମର ଓଡିଆର ପ୍ରିୟ ଖାଦ୍ୟ ଆଉ।
ହଁ ଚାହେଁ ଯେତେ ବି ଭୋକ ହଉ ପଛେ ଭାଇ ମାନେ କଣ କି ମାନେ କଣ କି ଆମେ କଣକି ସକାଳୁ କଣ କି ଯାହା ଆମେ ନିଜେ ଜଳଖିଆ ଖାଉଛୁ ଠିକ୍ ଅଛି, ସେଯୋଉଁ
ହଁ ହଁ ଭାତ ନ ମିଳିଲେ ଆଉ କିଛି ରହି ହବନି। ବରଂ ସ ସକାଳେ ଜଳ ଖ୍ୟା ନ ଖାଇଲେ ଚଳିବ ବରଂ ଆ ଭାତ ନହେଲେ ଆଉ ଚଳିପାରିବନି।
ଠିକ କଥା କହିଲେ ଭାଇ ରାତିରେ ଭାତ ସ କାଳେ ଭାତ ଯଦି କଣ କି ମନ ଟିକେ ହୁଏ ତାହେଲେ କହ କି ଭାତକୁ ଯଦି ଆମେ ପାଣିରେ ପୁ
ଟିକେ ଭଲ ଲାଗିଲେ ଟିକେ କଣ ଟିକେ ଖାଇଲେ ଖାଇବାକୁ ଇଚ୍ଛା ହୁଏ।
ହଁ ସେଇଟା ଆଉ ଭାଇ ଆମର କଣ କି ଖରା ମାସ ସମୟରେ ତ ସମସ୍ତେ ପଖାଳ ବଡିଚୁଡା
ଏ ହଁ ଏ ଖରା ମାସ ତ ସେଇଟା ପ୍ରିୟ ଆଉ ସମସ୍ତଙ୍କର ଆଉ। ଆଉ ଟିକେ ଦହି ଦହି ଦହି ଟିକେ ପଡିଥିବ। ଆଉ ତା ଠାରୁ ଶାନ୍ତି ଆଉ କିଛି ନାହିଁ ଆଉ।
ହଁ ହେଲେ ଭାଇ ଅତ୍ୟଧିକ ଦହି ଖାଇଲେ ବି କଣ କି ଥଣ୍ଡା ସର୍ଦ୍ଦି ହେବାର ସମ୍ଭାବନା ଥାଏ।
ସେଇଟା ବି ସତ କଥା ଆଜ୍ଞା, ଦେଖିକି ସମାନ ପରିମାଣରେ ଖାଇବା କଥା ଆଉ।
ହଁ ଭାଇ।
ହଁ।
ଆଉ ଏବେ ଭାଇ ଆପଣ କଣ ଘରୁ ମାନେ କଣ କି ନିଜର ରୁମ ରେ ଅଛନ୍ତି।
ହଁ ହଁ ମୁଁ ଅଛି ଏଟା ଏବେ ତ ଯାଇଥିଲେ ବଜାରରୁ ଆସ ଲି ଜଷ୍ଟ ବସିଛି ଆଉ।
ଓହୋ ହଉ ଭାଇ ଠିକ ଅଛି ଯଦି କନ କିି ଟିକେ ଯଦି କନ କି ବାହାରକୁ ଆପଣଙ୍କୁ ବୁଲିବାକୁ ଭଲ ଲାଗେ ଆପଣ ଚାଁହିଲେ କନ କି ଟିକେ ବୁଲାବୁଲି କର
ହଁ ହଁ ହଁ ନାଇଁ ସେମିତି କା ଗାଁ ଟିକେ ର ମାନେ ଘରେ ରହି ରହି ଟିକେ ଇଏ ବିରକ୍ତ ଲାଗିଲା ତ ସେଥିପାଇଁ ଭାଇ ସହିତ ଟିକେ ଗଲୁ। ଚାଲ ଟିକେ ବୁଲାବୁଲି କରିକି ଆସିବାକୁ ଗଲୁ। ଟିକେ ବୁଲାବୁଲି କଲୁ। ସେ ଇଏରେ ସେ ଆମର ସେ ପରିବା ଦୋକାନରେ ଗଲୁ। ସେ ପରିବା ପରିବା ଟିକେ ଧରିକି ଆଇ ଆଉ।
ହଁ ହଁ ଠିକ ଅଛି ଭାଇ ହଉ ହଉ। ଆଉ ଭାଇ କଣ କି ଆପଣ ମାନେ କଣ କି ରୋଷେଇ କରିବା ସମୟ ଯେତେବେଳେ ରୋଷେଇ କରିବା କଥା କରହିବେ ତାପରେ କଣ କି ଖାଇକି
ହଁ ହଁ ହଁ ହଁ। ତାପରେ ଆମର ରୋଷେଇ କଲା ବେଳକୁ ଟିକେ ଲେଟ୍ ହେଇଯାଉଛି ସାତଟା ଆଠଟା ହେଇଯାଉଛି ଆଠଟା ପ ମିନିମମ୍ ତ ଆଠଟା ହେଇଯାଉଛି ଆମର।
ହଁ ଭାଇ ହଁ ଭାଇ ରାତି ଆଠଟା ରୋଷେଇ ହଉ ତାପରେ ନଅଟା ଭିତରେ ଖାଇକି ଦଶ ତା ଭିତରେ ଶୋଇ ପଡିବା ଟା କଣ କି ଆମ ଦେହ ପାଇଁ ଭଲ। ତାହା ଦେହକୁ ମାନେ କଣ କି ଶକ୍ତି ଏବଂ ପ୍ରତିରୋଧ କ୍ଷମତା ପ୍ରଦାନ କରେ। ଯାହାଫଳରେ ଆମେ ସକାଳୁ ଉ ଠୁ ଯେକୌଣସି କାର୍ଯ୍ୟ କରିବାକୁ କଣ କି ନିଜକୁ କ୍ଷମ ମନେ କରୁ। ଆଉ ଯଦି କଣ କି ଅ ରା ରାତିରେ କଣ କି ଅନିଦ୍ରା ହେଇକି ଥିବା କିମ୍ବା କୌଣସି ବିଳମ୍ବିତ ରାତିରେ ଶୋଇବା ତେବେ ସକାଳୁ କଣ ହବ ନା ଆମ ଶରୀରରେ କୌଣସି ଶକ୍ତି ରହିବନି ଯେହେ
ରହିବ ନାହିଁ ତାପରେ ନିଜକୁ ଦୁର୍ବଳ ବି ଲାଗିବ।
ଦୁର୍ବଳ ଲାଗିବ। ସେଥିପାଇଁ କଣ କି ଭାଇ ଆମ ନିତ୍ୟ କର୍ମ ଜୀବନରେ କେବଳ ଖାଦ୍ୟ ଉପୟୋଗ ଗ୍ରହଣ କଲେ ହେବନି ଖା କିପରି ହଜମ କରିବା ସେଥିମ ମଧ୍ୟ
ହଁ ନିହାତି ନିହାତି ନିହାତି ନିହାତି ତାପରେ ଆମର ବେଳେ ବେଳେ ଏମିତି ଆ ଲେଟ୍ ହେଇଯାଉଛି ଖାଇବା ପିଇବା ବେଳେ କଉ ଦିନ ଟିକେ ଲେଟ ହେଇଯାଉଛି ବୋଲି ସେ ଦଶଟା ହେଇଯାଉଛି ଆଉ।
ହଁ ଭାଇ ନିଜେ କଣ କି ଯଦି ଭଡା ନେଇକି ଆପଣ ରହୁଥିବେ ବିଶେଷ ତ ତାହଲେ କହଣ କି ଆପଣଙ୍କୁ ଟିକେ ସେଇ ରନ୍ଧା ବଢା ଇଏ ସବୁରେ କଣ କି କଲା ବେଳେ
ହଁ ଟିକେ ହଁ ହଁ ନାଇଁ ଆମ ତ ପ୍ରାୟ ଠିକ ଟାଇମ ରେ ସବୁ ହ ହଉଛି। କୋଉ ଦିନ କେମତି ଟିକେ ଟିକେ ଲେଟ୍ ହେଇଯାଉଛି ଆଉ।
ଓହୋ।
ହେଲା ପ୍ରାୟ ଆମର ନଅଟା ଠିକ ଟାଇମ ଖାଇବା ଟା। ନଅଟା ଖାଇକି ଦଶ ତା ଭିତରେ ସବୁ ଶୋଇବା ଟା କା।
ହଁ ଆଉ ଭାଇ ଆମେ ଯୋଉ ପରିବେଶ ର ରହୁ ମାନେ ନେଳ ନିଜ ଘରେ ହଉ କି ଯାହାବି ସେ ପରିବେଶକୁ ସଫାସୁତୁରା ରଖିବା ଜରୁରି। ଯଦି ଆମେ ଏବଂ ଗୋଟେ ପରିବେଶ ସଫାସତା ରଖିବା ନାହିଁ ତେବେ ଅସୁବିଧା କଣ ହବ କି ତାହା କଣ କି ଦେହକୁ ରୋଗକ୍ରାନ୍ତ କରିବା ସହିତ ମନକୁ ଅସନ୍ତୁଷ୍ଟ କରାଇବ।
ହଁ ନିହାତି ନିହାତି।
ହଁ ସବୁବେଳେ ନିଜର କଣ କି ରହୁଥିବା କଣ କି ମାନେ କଣ କି କୋଠରୀ କୁ ହଉ କି ଯାହାକୁ ଝାଡୁ କରିବେ। ହଁ। କାନ୍ଥରେ ଲାଗିଥିବା ଅଳନ୍ତୁକୁ ଛାଡିବା କଥା ତାପରେ କହିବାକୁ ଗଲେ କଣ କି ଖଟରେ ନିଜର ସତ ସଜ୍ୟା କଲଙ୍କ କୁ ମାନେ କହ କି ମାନେ କହ କି ସଫାସୁତୁରା ଖିବେ ଏବଂ ନିତ୍ୟକର୍ମ ଭାବରେ ମାନେ ଙ୍କ ଠିକ ସମୟରେ ସ୍ନାନ କରି ଖାଇ ପିଇକି ଅନେକଙ୍କ ନିଜ ନିତ୍ୟକର୍ମକୁ ଯାଇକି ପୁନର୍ବାର ଅନେକଙ୍କ ଘରକୁ ଫେରିଲଲା ପରେ ଯେମିତି ଶୋଇବାଟା ସବୁଠୁ ଭଲ। ଆଉ ଭାଇ ନିଜର କୋଣଠି କର୍ମ ନିତ୍ୟ କର୍ମ କରିବାରେ ଯ କୁହନ୍ତୁ କଣ?
ହଁ ନିଜର ଆଉ ଆମର ନିତ୍ୟ ନ କର୍ମ ନ କଲେ ଆଉ ଆମ କିଏ କରିଦବ କି? ନିଜେ ଆକା କରିବାକୁ ପଡିବ।
ହଁ ଭାଇ ଏଇଟା ହଉଛି କଣ କି ଆମ ମଣିଷର ମୌଳିକ ମୌଳିକ କା କର୍ତ୍ତବ୍ୟ। ଏହା କୁ ସମସ୍ତେ ମଣିଷ ନିହାତି କରିବା ଦରକାର। ଆଉ ଭାଇ ଯଦି ଆମେ ଯେତିକି ସଫାସୁତୁରା ଏବଂ ସୁଷମ ଖାଦ୍ୟ ଗ୍ରହଣ କରି ଶରୀକୁ ସୁସ୍ଥ ରଖିବା ତେବେ ହିଁ ଆମେ କଣି ନିରୋଗ ଏବଂ ସୁସ୍ଥ ସବଳ ରହିପାରିବା। ଯାହା ଫଳରେ ଆମକୁ କୌଣସି କାର୍ଯ୍ୟ କରିବାରେ କେବେ ହେଲେ ବି ଥକାପଣ ଦୁର୍ବଳତା କିମ୍ବା କୌଣସି ପ୍ରକାର ମାନେ କଣ କି କିଛି ଅଭାବ ଅଭାବ ଅନୁଭୂତ
ହଁ ହଁ ଆ ଯେକୌଣସି ରୋଗ ବି ହଠାତ୍ ଆମକୁ ମାନେ ଧରି ପାରିବ ନାହିଁ।
ହଁ ବର୍ତ୍ତମାନ ସମୟରେ କଣ କି ଭାଇ ଆମ କଣ କି ଅତି କମ ବୟସ ମାନେ ପନ୍ଦର ଷୋହଳ ବର୍ଷର ପିଲାଙ୍କୁ ମୁଁ ଶୁଣୁଛି କାହାକୁ ଅ ଗ୍ୟାଷ୍ଟ୍ରିକ୍ ହେଇଯାଉଛି।
ନାଇଁ ହଉଛି ହଉଛି ପ୍ରାୟ ହଉଛି ସେମିତି ତ।
ହଁ କାହିଁକି ନା କଣ କି ତାଙ୍କର ଖାଦ୍ୟ ପେୟର ପ୍ରଣାଳୀ ଠିକ ନଥାଉଛି ତାଙ୍କୁ ତାଙ୍କ ବାପା ମା ହିସାବରେ ହଉ କି ତାଙ୍କେ ନିଜ କିଛି ବି ହିସାବରେ ହଉ ପଛେ ସେକ କି ତାଙ୍କ ଖାଦ୍ୟ ପେୟକୁ ଠିକ ତାଙ୍କୁ କଣ କି ମନ ଇଛା ଯଦି ଆମେ କଣ କି କୁରକୁରି କି କୌଣସି ପ୍ରକାର ହେଁ କେବଳ ଖାଲି ଚାକୋଲଟ। ଚକଲେଟ୍ ବିସ୍କୁଟ୍ ମାନେ କଣ କି ଏହି ସବୁ ପ୍ରକାର ଜଙ୍କ ଫୁଡ଼ ଯଦ ଖାଇବାକୁ ଦେବା ଦେବେ ସେ ଜଙ୍କ ଫୁଡ଼୍ କଣ କି ଦେହ ପ୍ରତି ଯାଇ
ଦେହ ପ୍ରତି ଭଲ ନାହିଁ ସେଇଟା ହଁ ହଁ।
ଅନ୍ତର୍ନିହିତ ଅଙ୍ଗକୁ
ସବୁ ସବୁ ହଁ, ନିହାତି ନି ତାପରେ ଆଜିିକାଲି ପିଲା ଗୁଡା ତ ସବୁ ସେ ବାହାରୁକୁ ଖାଇବାଟା ତ ବେଶୀ ମ ମାନେ ପସନ୍ଦ କରୁଛନ୍ତି ଆଉ। ସେମାନେ ଜାଣି ପାରୁନାହାନ୍ତି ସେଇଟା ଖାଇଲେ କଣ ହବ କଣ ନାହିଁ ଆଗକୁ?
ପି।
ରୋଗ ଗ୍ରସ୍ତ ହେବେ ସେଇଟା ସେମାନଙ୍କର କିଛି ଚିନ୍ତା ନାହିଁ ଆ
ସେଇ ତୈଳ ଯୁକ୍ତ ଖାଦ୍ୟ ଏବଂ ସେ ବାହାର ଖାଦ୍ୟ କଣ କି ଭାଇ କେବଳ କେମ ପାଟି ସ୍ଵାଦ ପାଇଁ ଠିକ ଅଛି କି ଯଦି କେତେବେଳେ କେମିତି କହଆ ଗଲେ ହଁ କୋଚିତ କେତେବେଳେ ଯଦି କଣ କି ଏମିତି ଅଛନ୍ତି ତାହେଲେ ଖାଇଦେବା ଠିକ ଅଛି କିନ୍ତୁ ପ୍ରତି ମୁହୂର୍ତରେ ସେଇ ଖାଦ୍ୟକୁ ହିଁ ଗ୍ରହଣ କରିବା ଆମ ଦେହ ପକ୍ଷ ପାଇଁ କଣ କି ହାନିକାରକ।
ବାବା
ଆଉ, ଆଉ ଭାଇ ଆପଣ କହିବା ଆପଣ କହିବାକୁ ଗଲେ ହୁଁ ଆପଣ। ତା ହେଲେ କଣ କି ମାନେ କଣ କି ରୋଗ ପ୍ରତି ବହୁତ ଭଲ କଥା କହିଲେ ମତେ ଶୁଣିକି ବହୁତ ଭଲ ଲାଗିଲା। ଯେ କେମିତି କଣ ଆଉ ଭାଇ କଣ କି ଆପଣ ଜାଣିଛନ୍ତି କି?
ତ ନାହିଁ ଏମତି ଆଉେ ଟିକେ ଜାଣନ୍ତି ଆଉ ଯେତିକି ଜାଣନ୍ତି ସେତିକି ସେୟାର କରିବା କଥା ଆଉ ହଁ।
ଠିକ କଥା ହବା ଆଉ ଭାଇ କଣ କି ସବୁବେଳେ କଣ କି ସମସ୍ତ ରୋଗର ଗୋଟେ ପ୍ରକାର ପ୍ରକାର ପ୍ରତିକାର ଥାଏ ତାହା ହଉଛି ତୁଳସୀ ହଳଦୀ ଏବଂ ମହୁ।
ହଁ ସେଇଗଟା ତ ବହୁତ ବଢିଆ ସେଇଟା।
ହଁ ମାନେ କଣ କି ପ୍ରତ୍ୟେକ ହଁ ପ୍ରତି ଘର ଲୋକେ ହଳଦୀ ଯଦି ରଖିଥିବେ ତେବେ ହଳଦୀ ଆମର କଣ କି ଶରୀର ଜରୁରୀ ଯାହା କୃମି ଚର୍ମ ରୋଗ ବିଭିନ୍ନ ପ୍ରକାର ରୋଗରୁ ଆମକୁ ରକ୍ଷା କରେ ପ୍ରାକୃତିକ ନା କୌଣସି ମୂଲ୍ୟ ଦେବାକୁ ପଡେ ନା କଣ ଆଉ କହିବା ତୁଳସୀ ଯି କଣ କି ହଁ ତୁଳସୀ ଆଉ ଯଦି ମହୁ ମିଶେଇକି ପିଇବେ ଥଣ୍ଡା ରୋଗ ଦୂର ହେଇପାରିବ। ସେଇଟା ଭାଇ ଆଉ ଭାଇ କଣ କଥା କଥା କରେ କହ କି ମାନେ ଔଷଧ ଦୋକାନ କୁ ଯାଇକି ଦର ଦାମ ଦେଇକିରି ଆମର ଯୋଉ ମେଡିସିନ ଯାହା କିଣୁଛୁ ତାଠୁ ଭଲ କଣ କି ପ୍ରାକୃତିକ ଉପାୟରେ କିଛି କିଛିଇ ପ୍ରାକୃତିକ ଜିନିଷ ଆମ ଘରେ ରଖିବା ତେବେ ତାହା ଆମର କଣ କି ଶରୀର ପାଇଁ ବିନା କଣ କି ହିତକାରକ ସାଧନ ହବ। ତାହା ଶରୀରରେ କୌଣସି ପ୍ରକାର ରୋଗ ସୃଷ୍ଟି କରିବ ନାହିଁ ଏବଂ ମାନେ କଣ କି ଆମର ଆମର ଫୁସଫୁସ ହଉ ମାନେ କଣ କି ହୃଦୟ ହଉ ଏବଂ କହିବା ଗଲେ ରକ୍ତ ସଞ୍ଚାଳନ ହଉ ତାକୁ ଠିକ ରଖ
ହଁ ଯେକୌଣସି ଅଙ୍ଗ ହଉ।
ହଁ ଭାଇ ଠିକ୍ କଥା।
ହଁ ହଉ ହଉ।
ହଉ ଭାଇ ଆପଣଙ୍କ ସହ କଥା ହେଇକି ମତେ ଭଲ ଲାଗିଲା ଆପଣଙ୍କର ମତାମତ ବହୁତ ଭଲ ଥିଲା। ହଁ ଆପଣଙ୍କ ଦିନ କୁଶଳ ମଙ୍ଗଳ ହଉ ରଖିଲି ଭାଇ।
ଆଜ୍ଞା ଆଜ୍ଞା ହଉ ହଉ।